ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର କଣ କରୁଚନ୍ତି?
ବସିଚି ଆଉ ଆପଣ?
ହଁ ମୁଁ ବି ବସିଚି ଏମତି ଆଉ।
ଆଉ ଦେହ ପାହ ଭଲ ଅଛି?
ଆଜ୍ଞା ଭଲ ଅଛି ଆପଣ କଣ କରୁଚନ୍ତି ଏବେ?
ମୁଁ?
ଜବ୍ କରୁଚନ୍ତି ନା ପାଠ ପଢୁଚନ୍ତି?
ମୁଁଁ ପାଠ ପଢ଼ୁଚି ମୋର ଏବେ ବା ପ୍ଳ ଯୁକ୍ତ ଦୁଇ। ସେ ବିଜ୍ଞାନର ଫଳାଫଳ ବାହାରିଲା।
ଆଚଛା କୋଉଠି କରୁଥିଲେ ଆପଣ?
ମୁଁ ଆମ ଘର ପାଖ ଏକ ଅବର କା କଣଟା ବେସରକାରୀ ମହାବିଦ୍ୟାଳୟରେ।
ଆଚଛା ଆଚଛା। ଆଉ ୟା ପରେ କଣ ଭାବିଚନ୍ତି କଣ କରିବା ପାଇଁ ପଢାପଢି କଣ କରିବେ?
କିଛି ତ ଭାବି ନାହିଁ ଛୁଟି ଚାଲି ଅଛି। ସେଥିପାଇଁ ଫୋନ୍ କରିଥିଲି ବା।
ଆଛା ଆପଣଙ୍କର ବିଜ୍ଞାନ ରେ ଥିଲା? ଆପଣ ବିଜ୍ଞାନ ବିଭାଗରେ ଛାତ୍ର?
ଆଜ୍ଞା ଆଜ୍ଞା।
ଆଛା ଆପଣଙ୍କର କୋଉ ବିଷୟରେ ଅଧିକ ମାନେ ମନ ଅଂଶଗ୍ରହଣ କରିବାକୁ ଚାହୁଁଚନ୍ତି ଯେମିତି କିି କୋଉ ଇଏରେ ଆପଣଙ୍କୁ ଯିବାକୁ ଇଚ୍ଛା ଅଛି?
ହ। ମୋର ତ ଜୀବ ବିିଜ୍ଞାନ ଅ ଏତେ ଭଲ ହେଉନାହିଁ ମୁଁ କେ
ହୁଁ
ଇଞ୍ଜିନିୟରିଂ ହେ ରେ ପାଠ ପଢ଼ିବାକୁ ଚେଷ୍ଟା କରୁଚି। ଡାକ୍ତରୀ ପାଠ ମୋତେ ସେ ଏତେ ଭଲ ହବ ନାହିଁ। ସେ ଇଞ୍ଜିନିୟରିଂ ପାଠ ପଢ଼ିବି ବୋଲି ଭାବିଚି।
ହଁ ସେଥିରେ ବି ଭଲ ନାଇଁ ସେଥିରେ ବି ଭଲ ଆପଣଙ୍କର ରହିବ ଫ୍ୟୁଚର ଭଲ ରହିବ ଆପଣ ସେଥିରେ ଭଲ ଆଗକୁ କରିପାରିବେ ଚାହିଁଲେ ବହୁତ। ଅଛି ପାଠ ଅଛି ପଢି ପାରିବେ ଆଗକୁ। ଉଚ୍ଚଶିକ୍ଷା ପାଇଁ।
ହଁ ମୁଁ ସେଥିପାଇଁ ପଚାରୁଥିଲି କି କୋଉ ଉଁ ଠିକ କଉଁଟା ପଢ଼ିଲେ ଭଲ ହେବ ସେଆ ଆଉ ଏନ୍ ଏପର୍ଯ୍ୟନ୍ତ କିଛି ଏ ଠିକ କରିନାହିଁ କି ବାଛି ନାହିଁ କି କଣ କରିବି ବୋଲି ଘରେ ବି କହୁଚନ୍ତି କି ତୋ ଇଚ୍ଛା ଯୋଉଟା ସେଇଟା କର। ଯଉଁଠାରେ ଭଲ ହଉଚି ଆଉ ମୁଁ ସେଇଆ ଭାବି କିଭିି କି ସାଙ୍ଗ ପିଲା ସାଙ୍ଗ ପିଲାଙ୍କ ସହ ଆଜ୍ଞା।
ଇଞ୍ଜିନିୟରିଂ କଲେ ବି ଭଲ ହବ। କମ୍ପ୍ୟୁଟରରେ କରିଲେ ଟିକେ ଏବେ ସେଥିରେ ଭଲ ସ୍କୋପ ରହୁଚି ତଆପଣ ଯଦି ସେଇଥିରେ କରିବେବି ଭଲ ହବ। ଦେଖନ୍ତୁ ସେଥିରେ ଯଦି ଆଡ଼ିମିସନ୍ କରିପାରୁଛନ୍ତି କରିବେ।
ହଁ ଅଁ ମୁଁ ଦେଖୁଚି ସେଇଥିପାଇଁ ଚେଷ୍ଟା କରୁଚି କି ମୋ ସାଙ୍ଗ ପିଲା ଯେତେକ ସବୁ ଅଛନ୍ତି ସମସ୍ତଙ୍କ ସହିତ କଥାବାର୍ତ୍ତା ହେଉଚି ସମସ୍ତଙ୍କୁୁ ପଚାରୁଚି ଭଲ କେଉଁଟା ସେମାନେବି କହୁଛନ୍ତିକି ତୋର ଇଚ୍ଛା ଅଛି ଯଦି ସେଇଥିରେ ପଢ କିଛି ଟେନସନ୍ ନବାର ନାହିଁ।
ହୁଁ।
ହଁ ସେଥିପାଇଁ କି ମୁଁ ଦେ
ଆପଣ ସେଇ କୋର୍ସଟି କରିବା ପାଇଁ ସେଯୋଉ ପାଠଟି ଆପଣ ପଢିବେ ତାପାଇଁ ଯୋଉ ସବୁ ଆବଶ୍ୟକ ପରି କ୍ଷା ରହୁଚି ସେପରୀକ୍ଷା ଦିଅନ୍ତୁ। ଦେଇକି ଯଦି କୋଉଥିରେ ଆପଣଙ୍କର ଆସୁଛି କମ୍ ସରକାରୀ କୌଣସି ଅନୁଷ୍ଠାନ କୌଣସି ଇଏରେ ତାହେଲେ କରିପାରିବେ
ଭଲ ହବ ଆହୁରି।
ଯଦି ନଆସୁଛି ଦେ ତାପରେ ଆପଣ ଅନ୍ୟ କୌଣସି ବେସରକାରୀ ସଂସ୍ଥା ଦେଖିକି ସେ ମହାବିଦ୍ୟାଳୟ କୋଉଠି?
ପଢ଼ିବି ଆଉ। ହଁ ତାହେଲେ ମୁଁ ସେଇଥିପାଇଁ ଫୋନ୍ କରିଥିଲି। ଆଉ ବାପା ମାମାଙ୍କ ଦେ ବୋଉଙ୍କ ଦେହ ଭଲ ଅଛିନା?
ହଁ ହଁ ସମସ୍ତେ ଭଲ ଅଛନ୍ତି ଆଉ ତମ ଘରେ?
ହଁ ବାପାଙ୍କ ବୋ ଦେହ ଭଲ ଅଛି ବୋଉଙ୍କ ଦେହଟା ଟିକେ ଖରାପ୍ ରହୁଚି ଆଉ।
ଆଚ୍ଛା କଁ ହେଇଚକି?
ଏଇ ଇ ତାଙ୍କ ଟିକେ ସୁୁଗାର ରହୁଛି
ଆଚ୍ଛା।
ତାପରେ ଇଏ ହାତ ଗୋଡ଼ ବିନ୍ଧାବିନ୍ଧି ହେଉଛି ବହୁତ୍ ଡାକ୍ତରଙ୍କ ପରାମର୍ଶ ନେଲା ପରେବି
ହୁଁ।
ଆମର କିଛିବି ହେଉନାହିଁ କି କିଛିବି ମାନେ କିଛିବି ସୁଧାର ଦେଖା ଯାଉ ନାହିଁ।
ଆଚ୍ଛା।
ସେଥିପାଇଁ ଆମେ ବହୁତ୍ ଚେଷ୍ଟା କରୁଚୁ ମୁଁ ସେଥିପାଇଁବି ଆପଣଙ୍କୁ ପଚାରିଥାନ୍ତି କି ଆପଣ କିଛି ଜା ମାନେ ଭଲ ଡାକ୍ତରଙ୍କୁ ସୁ ମାନେ
ଆଚ୍ଛା ଡାକ୍ତରଙ୍କ ପରାମର୍ଶ ନବା ପାଇଁ ଚାହୁଁଛନ୍ତି କିଏ ଭଲ
ଆଜ୍ଞା।
ଆଚ୍ଛା ସେମିତି ସୁଗାର ପାଇଁ ଆପଣ ତ ସବୁ ପ୍ରକାର ଯାହା ଆପଣଙ୍କର ଡାଇବେଟିସ ହଉ ସୁଗାର ହଉ ଟେଷ୍ଟ କରିବା କଥା କରେଇ ନିଅନ୍ତୁ ତାପରେ ଯଦି ପ୍ରାକୃତିକ ପ୍ରଣାଳୀରେ ଚାହିଁବେ କିଛି ଯେମିତି ଆମର ଖାଆନ୍ତି କଲରା ପତ୍ର ହଉ କଲରା ହଉ ନହେଲେ ସ ନିମ ସଜନା ପତ୍ର ଏସବୁକୁ ଯଦି ମାଙ୍କୁ ବାଟିକି ଶୁଖିଲା ପତ୍ର ସଜନା ପତ୍ରକୁ ଶୁଖେଇକି ଗୁଣ୍ଡ କରିକି ଯଦି ପାଣିରେ ଗୋଳିକି ଦେବେ ଆପଣଙ୍କର ଏଇ ଜିନି ସେଟା ବିପିଟା ନର୍ମାଲ ହୁଏ ତାପରେ ସୁଗାର ଯଦି ଅଛି ସେଥିପାଇଁ ନିମପତ୍ର କିମ୍ବା ମୂଳା ପତ୍ର କଲରା ଏସବୁ ଜିନିଷ ମାଆଙ୍କୁ ଖାଇବାକୁ ଦିଅନ୍ତୁ। ଯେତେ ସମ୍ଭବ ଭାତ ଶ୍ୱେତ ସାର ଯେତୀୟ ମିଠା ଜିନିଷ ଖା ରୁ ଦୂରେଇ ରଖନ୍ତୁ ଭାତ କିମ୍ବା ଯେମିତି ହେଲା ଆମର ଆଳୁ ଏସବୁ ଜିନିଷ ଖାଇବା କମ କରାନ୍ତୁ ବନ୍ଦ କରିଦିଅନ୍ତୁ ବିଲକୁଲ।
ହଁ ମୁଁ ତ କହୁଛି ସେଗୁଡା ସବୁ ସେ ଏବେ ବି ଖାଉନାହାନ୍ତି ଏବେ ସବୁ ସେଗୁଡା ବନ୍ଦ ହେଲାଣି। ତଥାପି ବେଳେବେଳେ ଖାଇ ଦେଉଛନ୍ତି ସେଇଥିପାଇଁ କଣ୍ଟ୍ରୋଲରେ ନାହିଁ ନା ତାଙ୍କର ସେଇଟା ସେଇଥିପାଇଁ ବହୁତ ହଇରାଣ ହେଉଛନ୍ତି।
ନାଇଁ ସେଇଟା ଆରମ୍ଭରୁ ଯଦି ଅଳ୍ପ ହେବା ସମୟରେ ଯଦି କଣ୍ଟ୍ରୋଲ କରିଦେବେ ତାହେଲେ କିଛି ହବନି ଆଉ ଅଧିକ ହେଲା ପରେ ଏ ସବୁ ପୁରା ବନ୍ଦ କରିବାକୁ ପଡିବ। ଯଦି ପୁରା ବନ୍ଦ ନ କରୁଛନ୍ତି ଆପଣ କିଛି କରିପାରିବେନି।
ଆଁ ମୁଁ ସେଇଥିପାଇଁ ବି ଫୋନ କରିଥିଲି କି ଉଁ ଭଲ ଡାକ୍ତରଙ୍କ କିଛି ପରାମର୍ଶ ନେବା ପାଇଁ ଆପଣଙ୍କ ପାଖରେ କିଛି ଯଦି ନମ୍ବର ଫମ୍ବର ଅଛି ତାହେଲେ ମୋତେ ଟିକେ କହିବେ?
ହଁ ହଁ ମୁଁ ଏଇଠି ମୋ ଆଖ ପାାଖରେ ଜଣାଶୁଣା ଯୋଉମାନେ ଅଛନ୍ତି ମୁଁ ଅ କଥାବାର୍ତ୍ତା ହେଇ ଆପଣଙ୍କୁ ଜଣେଇବି। ଭଲ କିଏ ଅଛନ୍ତି ଡାକ୍ତର ତାଙ୍କ ସହିତ କଥାବାର୍ତ୍ତା ହେଇକି ମୁଁ ଆପଣଙ୍କୁ ଜଣେଇବି। କିନ୍ତୁ ଆପଣ ଯେତେ ସମ୍ଭବ ଚେଷ୍ଟା କରନ୍ତୁ ମାଙ୍କୁ ଟିକେ ଭାତ ଉଁ ଯୋଉ ଆଳୁ ଏସବୁ ଜିନିଷ ଖାଇବା ବନ୍ଦ କରିଦିଅନ୍ତୁ ଚା ପିଇବା କମ୍ କରାନ୍ତୁ। ତାପରେ ଖାଇବାରେ ଖରା ବେଳେ ରାତିରେ ଯେତେବେଳେ ବି ହଉ ଭାତ ଟା ବନ୍ଦ କରିକି ରୁଟି ଖାଇବାକୁ ହିଁ ଦିଅନ୍ତୁ ସବୁବେଳେ। ଆଉ ଚା ତ ପୁରା ବନ୍ଦ କରିବେ? ଯଦି ହଉଛି ଆପଣ ନାଲି ଚା କରିକି ଅଦା ତେଜପତ୍ର ଏ ସବୁ ପକେଇକି ସେ ଚା ବରଂ ପିଅନ୍ତୁ କ୍ଷୀର ଚା ପିଇବା ଟା କମ କରାନ୍ତୁ।
ହଁ ବଜାରରେ ମିଳୁଛି କାଳେ ବିନା ଚିନି ବାଲା ମିଠା ଜିନିଷ ମିଳୁଛି ତାକୁ ବି ଆଣିକି ଦଉଛି ହଁ ସେଇ ଗରା
ବିନା ମିଠା ବାଲା ବିସ୍କିଟ ଆସୁଛି ସେଗୁଡା ଖାଇପାରିବେ। ସେ ଜିନିଷ ଦିଅନ୍ତୁ ଏକା ସାଙ୍ଗରେ ଏବେ ଛାଡିବାକୁ କଷ୍ଟ ହବ। ତ ଯଦି ହଠାତ୍ ଆମେ ବିସ୍କୁଟ ବନ୍ଦ କରିଦବା ସିଏ ଶିଖାଇବେ ନା ଖାଇବା ଜିନିଷ ବି ପ୍ରୋ ବଡି କି ଏ ମିଳିବା ଦରକାର ପ୍ରୋଟିନ୍ ମିଳିବା ଦରକାର। ତ ତାଙ୍କ ଶରୀରକୁ ଜଗି ରଖି ବିନା ମିଠା ବାଲା ମିଳୁଛି ବିସ୍କୁଟ ସେଗୁଡା ଦିଅନ୍ତୁ।
ହଁ ହଁ ତାହେଲେ ଏଟା ବି ଗୋଟେ ପଟକା ଠିକ୍। ଆଉ ମୁଁ ତ ମୋର ଡିସିସନ୍ ଯେଉଁଟା ନେଇଛି ଯେଉଟା ବି କରିବି ଇଁକି ଇଞ୍ଜିନିୟରିଂ ପଢିବାର ଅଛି। ଦେଖାଯାଉ ହଁ ମୁଁ ଛୁଟି ପରେ ଏ ଯୋଉ ଆପଣ ଯୋଉ କହୁଥିଲେ ଯୋଉ ଏକ୍ଜାମ ର ଯୋଉ ପରୀକ୍ଷା ଗୁଡା ଦବାର ଅଛି। ସେଇ ପରୀକ୍ଷା ଗୁଡ଼ା ମୁଁ ପକେଇଛି ଫର୍ମ ପକେଇଛି।
ହୁଁ ତାର ଯାହା ଆବେଦନ କରିବାର ଅଛି କରନ୍ତୁ। ଆଉ ଯଦି ବି ଆବେଦନ କରିଛନ୍ତି ତାହେଲେ। ସେଥିପାଇଁ ପ୍ରସ୍ତୁତି କରନ୍ତୁ। ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତୁ। ଯେମିତି ଯାହା ପରୀକ୍ଷା ଦେଇକି ଆପଣ ତାପରେ। କରିପାରିବେ ପରୀକ୍ଷାରେ ଯଦି। ଆପଣଙ୍କ ର ଫଳା ଫଳ ଠିକ ଆସୁଛି। ତାହେଲେ ତ ଭଲ କଥା। ନହେଲେ ଆପଣ କୌଣସି ବେସରକାରୀ ସଂସ୍ଥା ଦେଖିକି କୌଣସି। ବଡ ମହାବିଦ୍ୟାଳୟ ଦେଖିକି ସେଠାରେ ନାଁ ଲେଖେଇ ନେବେ।
ଆଜ୍ଞା। ମୁଁ ସେଇଆ କରିବି ଭାବିଛି ଆଉ।
ସେଥିରେ ଭଲ ଭବିଷ୍ୟତ ବି ରହୁଛି। କାହିଁକିନା ଆପଣ ଏବେ ବି ଯେମିତି। ସବୁ ଜିନିଷ ଆଧୁନିକରଣ ହଉଛି ଯୋଉଥି ପାଇଁ କି ଆମର। ବହୁତ ପ୍ରକାର ସବୁ ଯେମିତି ମୋବାଇଲ ଫୋନ ହେଲା କମ୍ପ୍ୟୁଟର ହେଲା। ଟେଲିଭିଜନ ହେଲା ସବୁ ଆମେ ଦେଖୁଛେ ବ୍ୟବହାର କରୁଛେ। ତ ଆଧୁନିକରଣ ଫଳରେ। ସେ କମ୍ପ୍ୟୁଟର ଅ ଇଞ୍ଜିନିୟରିଂ ର ଚାହିଦା ଟିକେ ବେଶି ବଢି ଯାଇଛି।
ଆଜ୍ଞା।
ତ ସେଥିରେ ଯଦିି କେ ଆପଣଙ୍କର। ଭବିଷ୍ୟତ ଆପଣଙ୍କର ବନେଇବାକୁ ଚାହୁଁଛନ୍ତି। ଭଲ ବି ଆପଣଙ୍କୁ ମିଳିବ ଅ ଆଗକୁ। ଚାନ୍ସ ମିଳିବ ଆପଣଙ୍କୁ।
ଅଁ ଓକେ ଠିକ୍ ଅଛି ତାହେଲେ। ମୁଁ ଆ ବିଷୟରେ ଭାବିବି।
ହଁ ଭଲ ସେ ଚିନ୍ତା କରନ୍ତୁ ଦେଖିବେ। ଯୋଉଟା ସୁବିଧା ହବ ଭଲ ଆପଣ ଆପଣଙ୍କ ପାଇଁ ଯୋଉଟା ଭଲ। ସେଇଟା କରିବେ ସେଇଥିରେ। ନା ଲେଖେଇ ନେଇ ଯାଇ କି ଭଲ ଅଭଷ୍ୟତ କରିକି ବାପା ମାଙ୍କ। ଆଗକୁ ତାଙ୍କ ଦାଇ‌ତ୍ବ ନେଇପାରିବେ ଭଲ ସେଥିରେ ବି ଭବିଷ୍ୟତ ବି ରହୁଛି। ତ ଆଗକୁ ଚାରି ବର୍ଷ ପାଠ କଣ୍ଟିନ୍ୟୁ କଲା ପରେ ଆପଣଙ୍କୁ ଭଲ। ସୁଯୋଗ ମିଳିବ ବଡ ବଡ କମ୍ପାନୀରେ। ବଡ ବଡ ଇଏରେ ଚାକିରି କରିବାର ସୁଯୋଗ ମିଳିବ।
ଆଜ୍ଞା।
ସେଇ ହିସାବରେ ସେଇ ଜିନିଷ ଦେଖିନେବେ।
ଆଜ୍ଞା।
ଆଉ ଘରେ ଆଉ ସବୁ କିଏ କିଏ ଅଛନ୍ତି।
ଆଁ ବାପା ମା ଭାଇ ଭଉଣୀ।
ଆଛା।
ମା ସବୁ ଅଛନ୍ତି।
ଉଁ ସମସ୍ତଙ୍କ ଦେହ ଭଲ ଅଛି।
ଆଜ୍ଞା ଆପଣଙ୍କର ବି ସବୁ ଭଲ ଅଛନ୍ତି।
ହଁ ହଁ ସମସ୍ତେ ଭଲ ଅଛନ୍ତି। ହଉ ଠିକ ଅଛି ଆଉ ମୁ ରଖୁଛି ଯଦି ଆପ ଆପଣଙ୍କୁ ଆଉ କିଛି ସେ ସମ୍ବନ୍ଧରେ ଆପଣଙ୍କ ମାଙ୍କ ସମ୍ବନ୍ଧୀୟ। କିଛି ଜାଣିବାକୁ ପାଇଲି ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରି ଜଣେଇବି।
ଆଜ୍ଞା। ରଖୁଛି ଆପଣଙ୍କୁ ନମସ୍କାର ଆଜ୍ଞା।